ହ୍ୟାଲୋ।
ହଁ ହ୍ୟାଲୋ।
ହଁ କଣ କରୁଛ?
ଏଇଠି ବସିଛି ଆଉ କଣ କରିବି?
ରୋଷେଇ? ମୁଁ ଏବେ ଏଇଠି ଏମ ରୋଷେଇ ସରିଲା ଆସିଛି ଏଇଠି ବସିଛୁ। ଆଉ ଖାଇନୁ ଖାଇବୁ ଆଉ ଟିକେ ଗଲେ ଆଉ। ଗାଧେଇ ନାନ୍ତି।
ପଖାଳ ଖାଇଥିବ?
ହଁ ସକାଳେ ଭଜା ଆଉ ପରଟା ଖାଇଥିଲୁ।
ହୁଁ ହୁଁ ପଖାଳ ଖାଉନ କି?
ଓକ ପଖାଳ ନା ପଖାଳ ତ ଖାଇନହିଁ ସଖାଳିଆ। ତାପରେ ଟିକେ ଥଣ୍ଡା ହେଇଯାଇଛି ମତେ।
ଓହୋ ସେଇଥିପାଇଁ ଆଉ କଣ ତରକାରୀ କରିଛ ଆଜି?
ଆଜି ହରଡ଼ ଡାଲି ହେଇଛି, ଆଳୁ ଭର୍ତ୍ତା ହେଇଛି, ଆଉ ଭେଣ୍ଡି। ଗୋଟା ଭଜା ହେଇଛି।
ହଁ ହୁଁ।
ତୁମେ ଖାଇସାରିଲଣି କି?
ହୁଁ ମୁଁ ଖାଇଦେଇଥିଲି ସେଇ ଭଜା, ରୁଟି ଖାଇଥିଲି, ଆଉ ଭାତ ଖାଇନି ଗରମ ଭାତ। ପଖାଲ ତ ଖାଉନି ଗରମ ଭାତ ଖାଇମି ଆଉ ଖାଇନି।
ଓହୋ ସେ ଗୋଟେ ହେଲାଣି ଖାଇନ।
ଖାଇନି ଗୁଗୁଲ ଟା ବାଇନା ସ୍କୁଲ ଆଇଲା। ତାପରେ ଖାଇନି ଆଉ ଆଇଲାଣି ଖାଇ ମୋ କଥାରେ ସାଙ୍ଗ ହେଇକି ଆଉ।
ଆଉ ପୁଅ।
ପୁଅ ଏଇଟା ତାକୁ ଧରିଛି ତାପରେ ପରା ତ ବେଶୀ। ସେ ଖାଲି ବସିଲାଣି, ଆଣ୍ଠେଇକି ଆମ୍ବୁଡିକି, ଯିବା ସାରିଆଡେ ପଳଉଛେ ତାକୁ ଜଗେଇବାକୁ ପଡଚେ ନ ଧର ନେ ହବନି। କଣ କରିବୁ? କୋଉଠି ଗୋଟେ ମିନିଟ୍ ଆଉ ଛାଡି ହଉନି?
ଗୋଟେ କୁନି ଝିଅ ଟେ ବା ଅଛି। ହଁ।
ତୁଇନି, ସିଏ ତାର ଖାଲି ଟୀକା ନେଇଛି ଯେ ଆଜି ଖାଲି ଘେରଗେରେ ଘେରଘେରେ ହେଉଛି।
କଣ ହେଇଛି? ଓହୋ ତା ଜର ହେଇଥିବ ନା।
ହଁ, ତା ଜରେ ହେଇଛି ସେ ଖାଲି ଗାରୁ ଗାରୁ ହଉଛି। ତା ମାମା ତାର ଆଜି କିଛି ବି କରିପାରୁନି କାମ। ମୁଁ ମୋର ପୁଣି ପୁଅକୁ ତା କତିରେ ଛାଡିକି ସେ ଦିଟା ଯାକ ଛୁଆ ଧୋଇଲା ଭାତ ବସେଇଲି ଡାଲମା- କଲି। କଦଳୀ ଆଳୁ ତାକୁ ଭାଜିଲି ଶାଗ ଜାଇ ପକେଇକି ଭାଜିଛି ଆଉ ଆଜି କିଛି କିଛି କରିନୁ। ସେ ନେଇ ଖାଇଦବୁ ଆଉ କରିହବନି ଆଉ କିଛି।
ହଁ, ଛୁଆ ଘରେ ଦି ଦି ଟା ଛୁଆ ହେଲା ବେଳକୁ ଆଉ କଣ କରିବୁ?
ଦିଟା ଛୁଆ କରିହବନି, ତର ଗୁଗୁଲ ବି ଆଇିଲଲାଣି, ଆଉ ଏଇନା ଆଉ କିଛି କରିହବନି, ସେ ଖାଇବ ଭାତ କହିଲାଣି।
ଯୋଉ ପୁଅ ଟୀକା ନେଇନଥିଲା କି?
ହଁ, ପୁଅ ମାନ୍ତିରେ ଟୀକା ନେଉଛୁ। ସେ ଏଇଥର ନେଇନି ତାର ନବ ନଅ ମାସରେ। ଏଇ ନା ତାର ଆଉ ଟିକା ନାହିଁ। ସେ ନେଇଥିଲା ନା ନଅ ମାସରେ ନବ, ତାପରେ ଯାଇ ଷୋହଳ ମାସ ଏଇନା ନାଇଁ ଆଉ। ଏଇ ସାତ ମାସ ଚାଲିଲାଣି, ଆଠ, ନଅ, ଦୁଇ ମାସରେ ନେବ ଆଉ।
ଓ ହୋ।
ସେ ଟୁଇନିର ନେଇଥିଲା ଟୀକା କାଲି ତାର ତିନି ମାସରେ।
ତା ନା କଣ ଟୁଇନି?
ହଁ ତାକୁ ଡାକୁଛୁ ଆମେ ଟୁଇନି।
ଭଲ ନା ହେଲା ସରନ୍ୟା ସାଇ ସମ୍ପୋନା।
ଓହୋ ତା ମାମା ଆଉ ତାଙ୍କ ଗାଁ ଯାଇଥିଲେ ନା ଯାଇ ନାହାନ୍ତି?
ନା ତା ମାମା ଆଉ କୋଉଠି ଯାଇଛି କି ତା ଝିଅ ହେଲା ଦିନଠୁ ଯାଇନି। ହେ କହୁଥିଲା ଯିବ ବୋଲି ଏକା ଯେ ଆଉ ଯାଇନି ଦେଖିବା। ଛୋଟ ଛୁଆ ଟା ବୋଲି ଯାଇନି, ଆଉ ତା ପରେ ଏଇନା କାମ ଲାଗିଲାଣି। କେମିତି ଯିବ ପୁଅ ତାର ପ୍ଲାଣ୍ଟ ପଳଉଛି। ନାଇ ବିଲ କାମ ନୁହେଁ ଲାଗିବ ବିଲ କାମ ଆଉ ଆଠ ଦଶ ଦିନରେ। ହୁଁ। ଆଉ କଣ କରିବୁ କାମ ନ ସରିଲେ ଯାଇହେବ କି ବିଲ ବାଡ଼ି କାମ ସରିଲେ ଯିବ କି ତାର କହୁନ କହୁଥିଲା ମଝିରେ କହିଲା ମୁଁ ଟିକେ
ତା ବାପାଙ୍କୁ ଦେଖିବା ପାଇଁ। ବୁଢ଼ା ଲୋକ ଟା ଅଛନ୍ତି ନା ଯେତେ ଯାହା ହେଲେ କୋଉ ଭାଇ ଭୋଗାରି କିଏ କହୁନ କିଏ କାହାର। ହେଁ ତା ବାପା ଏକୁଟିଆ ଯାହା କହୁଥିଲା ଯିବି ବୋଲି କା ଯେ ଆଉ ଯାଇନି।
ଆଉ ତମ ଆଡ଼େ ରଜ ଏ ବର୍ଷ କେମିତି କରିଥିଲ?
ଏଇ ଆମ ଗାଁରେ ରଜ ଏ ବର୍ଷ ଟୋଟାଲ ବି ବିଲକୁଲ ଭଲ କରି ନ ଥିଲେ। ପଇସା ନେଇଗଲେ ସମସ୍ତଙ୍କ ହାତରୁ ହଜାରେ ହଜାରେ ନେଇ ଗଲେ। କହିଲେ ନାଚ କରିମୁ। ଦେଖିଲା ବେଳକୁ ନାଚ ପାଟି କାଇଁ ନାଇ କଣ ପାଇଁ କିଛି ନାହିଁ।
ନା।
ଠକି ଦେଲେ ତମକୁ ଆଉ।
ଟଙ୍କା ତିନି ହଜାର ଟଙ୍କା ଆମ ଘରେ ତିନି ହଜାର ତିନି ହଜାର ଟଙ୍କା ଦେଇ ଥିନୁ। ଆଉ ଦେଖିଲା ବେଳକୁ କହିଲେ ନାଚ କରିବା ପାଇଁ ଦେଖିଲା ବେଳକୁ ନାଚ କଲେନି। କୁଆଡୁ କୁଆଡୁ ଗୋଟେ ମାଳେଇ ପାଟି ଆଣିକି ନଚେଇ ଦେଲେ ପରେ। ନଚେଇ ଦେଲେ ଗୋଟେ ରାତି ଶଇଲା ଦୋଳି ଫୁଳି ବି କିଛି ନାଇଁ ଏ ବର୍ଷ ଲାଇଟ ବି ବି ନାଇ ଆର ବର୍ଷ କୁ ଆଉ ଟୋଟାଲ ପଇସା ଦେବେ ନାଇ ଗାଁ ଲୋକେ କହିଲେଣି କେହି ପଇସା ଦେବେନି।
ତମ ମାନଙ୍କୁ ଠକି ଦେଲେ ଆଉ।
ଠକିବେନି ସମସ୍ତେ ସେଇଟା କୁ ସେ ନାଚପାଟି ବାଲା ଟା ଆଇଲାନି ଏମାନଙ୍କର ଏଇ କିଏ ସତ ସତ କହୁଛନ୍ତି କି ମିଛ କହୁଛନ୍ତି, କେମିତି ଜାଣିବୁ ଏମାନେ। ଏମାନେ କହୁଛନ୍ତି ନାଚ ବାଲି ବାଲା ଆସୁନାଇ କି ଫୋନ ଉଠଉନି। ଆଉ ବାଲିପାଳେ ଆମ ଗାଁ ପାଖରେ ବାଲିପାଳେ ସେଇଠି କି ଯାଇଥିଲୁ। ଏକୁଟିଆ ଯାଇଥିଲୁ ସେପଟେ ପାଟନା ଦେଇକି ଆମ ଗାଁ ପାଖରେ ଆମ ଉପର ବୋଲି ସେଠେ ଗୋଟେ ଗାଁ ଅଛି ସେଠିକି ଯାଇ ଥିଲି। ବୁଲିବା ପାଇଁ ଲାଷ୍ଟ ର ଯୋଉ ଦିନ ଆମ ଗାଁ କିନ୍ତୁ ଯାଇନୁ।
ଯାଇକି ତା ହେଲେ ବୁଲିକି ଆସିଛ।
ହୁଁ, ଲାଷ୍ଟ ର ଯୋଉ ଦିନ ଯାଇଥିଲୁ ବର୍ଷା ପକେଇଲା ଯେ ପଲେଇ ଆସିଲୁ।
ଆମେ ବି ଯାଇଥିଲୁ ଏଠି ଆମ ଗାଁ ପାଖରେ ବି ହେଇଥିଲା ହାଁ। ଆମରି ଗାଁ ପାଖରେ ହେଇଥିଲା। ଯାଇଥିଲୁ, ବୁଲିକି ଆସିଥିଲୁ ଭଲ ଦୋଳି ଫୋଳି ପଡ଼ିଥିଲା ଭଲ। ଭଲ ଲାଗିଲା ଦେଖିକି। ମୁଁ ତ ଦେଖି ନ ଥିଲି ଫାର୍ଷ୍ଟ ଟାଇମ ଦେଖିଲି ଏଇଠେ ଆଉ।
ତମେ ଟୋଟାଲ ଦେଖି ନ ଥିଲ?
ନା ଏଇଟା କଣ ଆଗରୁ ଥିଲା କି ଏଇଟା ସବୁ ଏବେ କରିଛନ୍ତି ନା ଫ୍ୟାସନ କରନ୍ତିନି ଫ୍ୟାସନ୍ ତ କରଛନ୍ତି ଏବେ ଆଉ।
କରୁଛନ୍ତି ସବୁ ଆଡ଼େ ଆଉ ଆଗରୁ କୋଉ କରୁ ଥିଲେ ଆଗରୁ ଖାଲି ଏଇ ପଟିଆ ତଳେ ଗୋଟେ ଗୋଟେ ଝୁଲେଇ ଦେଉ ଥିଲେ। ହୁଁ ହୁଁ ଏଇ ଏବେ।
ହୋଇଏ ଏମିତି କୋଉଟେ କରନ୍ତି ମାଇକ୍ ଫାଇକ୍ ବୋଜେଇକି ଏମିତି ମାନେ ମେଲୋଡି ଟାଇପର ବଜେଇକି ଗୋଟେ ଗୋଟେ ଗାଁ ରେ ମେଲୋଡି ବି କରୁନାହାନ୍ତି।
ହଁ ଆମ ଏଇ ଯ ବାର ବର୍ଷ ଆମ ଗାଁରେ ମେଲୋଡି ସେଇ କରିଥିଲେ କିନ୍ତୁ ଏ ବର୍ଷ ଧାରା କିଛି କିଛି କଲେନି ପଇସା ନେଇକି ସବୁଆେ ଖାଇଦଲେ ଗୋଟେ ରାତି ତଥାପି କଲେ ଯେ ହେରା କୁଆଡୁ ଆଣିିଲଥିଲେ ଯେେରା କେହି ଲୋକ ଦେଖିେ ଗଲେନି।
ଆଉ ଆମ ଏଇ ଯୋଉ ଏଇଠି ରାଗିଲେଣି ଗୋଟେ ଗୋଟେ ମାନେ ଗୋଟେ ବ୍ୟାସରେ ପିଲା ସବୁ ଚାକିରରି ବାକିରି କରିଛନ୍ତି ଓକିଲ ହେଇଛନ୍ତି। ଆଉ ଯୋଉ ଜଣେ ମାଷ୍ଟର ହେଇଛନ୍ତି ସେଇ ବ୍ୟାଚ ଟା ପିଲା ଗୁଡା। ସବୁ ରାଗୁଛନ୍ତି କହିଲଲେ ଆର ବର୍ଷକୁ ଆମେ ଗାଁ ରରୁ ଗୋଟେ ବି ଛନ୍ଦା ନବାନି ତାଙ୍କ ବି ଅଛି ପିଲାମାନେେ ହଉ ଚନ୍ଦ ନବା। ଆମେ ନିଜ ନିଜ ଭିତରେ ଆମେ ସାଙ୍ଗ ପିଲା ସମସ୍ତେ ପଇସା ଦେଇକି ଆର ବର୍ଷ ରଜ କରିବା ସେମାନେ ରଜ ଦେଖ ଦେଖିବେ ରଜ ବି ବାଟିଲେନି ଗାଁରେ। ମିଛଟାାରେ କହଲେ ଯେ ଆହୁରି ଚାଳିଶ ହଜାର ସଟ ଅଛି କିଛି ବି କଲେନି ପଇସାକୁ ନେଇକି ଖାଇଦେଲେ। ପୁଣି କହୁଛନ୍ତି, ଚାଳିଶ ହଜାରରେ ସର୍ଟ ଅଛି ରଜକୁ ଯିବା ଟାଇମ୍ଁ।
ରଜ ବାଟେ ମାନେ କଣ ଡିଜେ ଫିଜେ ଲଗେଇକି ନାଚିକି ଟିକେ
ସେ ବାଟେଇଲିନି ଠାକୁରଙ୍କର ଯୋଉ ଶିବ ପର୍ବତୀୟ ଶିବ ପାର୍ବତୀ ଟ ଠାକୁରଙ୍କ ଯୋଉିନ ବାହାଘର ହେଲା, ସେଇଦିନ ଖାଲି କଣ ପଜ ବାଟଟି ଆଣିକି ନା ସେ ମନ୍ଦିର ଚାରିକର ବଲେଇକି ରଜ ବାତି ଦେଲେ ସରଲାା ଠାକୁରଙ୍କର ବାହାଘର ଦିନ। କଣ କରିବୁ ତାଙ୍କୁ ସେମାନେ ତ ମେମ୍ବର କେତେ ଜଣ ଯଉ ରହୁଛନ୍ତି ସବୁ ଖାଇ ଦଉଛନ୍ତି ପଇସା କୁ।
ଆରେ ସେଇଟା ସବୁଆଡେ ଯେମିତି ସେଇଟା ପାଞ୍ଚ ଟଙ୍କାର କାମ ହେଇଥିଲା ସେ ଦଶ ଟଙ୍କା ତମରେ କହିକି ନେବେ ପାଞ୍ଚ ଟଙ୍କା କାମରେ ଲଗାଇଲେ ଆଉ ପାଞ୍ଚ ଟଙ୍କା ସେ ଖାଇଲେ
ହୁଁ।
ସେଇଟା ସବୁଆଡ଼େ, ତମ ଆଡ଼େ ବୋଲି ନୁହେଁ ସମ ମାନେ ସବୁଆଡ଼େ। ଆଉ କିଛି କିଛି ଗାଁ ରେ ଭଲ ଲୋକମାନୋନ ଅଛନ୍ତି, ସେ କିନ୍ତୁ ସେମିତି କାମ କରିବେନି।
ହୁଁ ନା ଆଗରୁ ଏଇ ଫାଷ୍ଟ ବର୍ଷ ଦି ବର୍ଷ ଭଲ କରିଥିଲେ। ଦେଢ ବର୍ଷ କଣ ହେଲା ଆଉ ତାଙ୍କ ମୁଣ୍ଡୁ କଣ ଉଠେଇଲା ତାଙ୍କେ ଯାହା କରିବେ କଣ କରିବୁ ତାଙ୍କୁ
ଗୋଟେ ଗୋଟେ ଗାଁରେ ଅଛନ୍ତି ସେ ସେମିତି କେବେ କରିବେନି ନା ଏଟା ମାନେ ଦେଶ ପଇସା ଗୋଟେ ଆମ ଗାଁରେ ଗୋଟେ ଭଲ ଇଏ ହେଲେ ଆମ ଗାଁରେ ଗୋେ ଉନ୍ନତି ହେବ କି ଲୋକ ଲୋକମାନେ ଭଲ କହିବେ? ସିଏ ଆ ସେଇଟାକୁ ମାନେ ଚିନ୍ତା କରି ସି କରିବା ଆଉ କିଛି କିଛି ଲୋ କ ଅଛନ୍ତି। ଦେ ଖାଇଦବା ତ ଆଉ କଣ ହଉଛି କିଏ ଦେଖୁଛି ନା ମୁଁ କିଏ ହିସାବ ମାଗୁଛିି ତା ମାଗିନା ଆମେ ଇଆଡ଼ୁ ତଡ଼ୁ କହିଦେବା ଆଉ କଣ ଅଛି
ହଁ ଉ ହୁ
ଏ ଟାଉଟରୀ କରିବା ପାଇଁ କେତେ ବୁଦ୍ଧି ଅଛି
ହଁ
ଆଉ ବର୍ଷା ହେଇଛି ନା? ଝିଅ ପା ଏଠି ଦେଖୁନୁ ଚଗଲା ହଉଛି କେମିତି ଚଗୁଲା ହେଉଛି ଏଇଠି ସିଏ ହେଲା ଭଳିଆ ହେଉନି ସେ ଛୁଆ ଘଣ୍ଟା ବେଶୀ ହେଉଛି
ଉ ହୁ ହ ହୁଁ
ବର୍ଷା ହେଇଛି ତମ ଆଡ଼େ
ନା ବର୍ଷା ହେଇନି ଆଜି ନା ଯୋଉ କାଲି ହେ ଇଥିଲା ତା ପୂର୍ବ ଦିନ ହେଇଥିଲା ତା ପୂର୍ବ ଦିନ ଆଜି କାହିଁ ବର୍ଷା ହେଇନି ସେତେବେଳେ ପୁରା ଉଠେଇଥିଲା ବର୍ଷା ଟା କିନ୍ତୁ ହେଲାନି ସେ ତମ ଆଡେ ହେଇଛି କି ବର୍ଷା
ଆମ ଆଡେ ଗଲେ ଆମେ କାଲି ଯେତେବେଳେ ବାହାରିକି ଆସିଲୁ ଘରୁ ବର୍ଷା ହଉଥିଲୁ ହ ତାପରେ ଏଠି ଆସିକି ପହଞ୍ଚିଲା ପରେ ବି ଟିକେ ହେଉଥିଲା ଆଜି କାଇଁ ଏଇଡେ ହେଇନି ଗାଁଆଡେ ହେଇଛି କି ନାଇଁ ମୁଁ ଆଉ ପଚାରିନି।
ହୁଁ ହୁଁ। ତମେ କୁଆଡେ ବୁଲି ପଳେଇଛ କି ଆଜି ଓହୋ ଉ ହୁ
ହଁ ହଁ ମୁଁ କାଲି ପଳେଇଆସିଛି କାଲିଠୁ କେଉଁଝର ପଳେଇଆସିଛି।
ହଁ ବଢିଆ ଆଉ
ହୁଁ ବୁଲିବା ପାଇଁ ନୁହ ମଝ ନା ନା ଚାରି ପାଞ୍ଚ ଦିନ ରହିମୁ ମୁ ମଝିରେ ମଝିରେ ପଳେଇ ଆସୁ ଏଇ ଡି ମାନେ ଇଏ ଏକୁଟିଆ ଏଇଠି ଅଛନ୍ତି ନା ମଝିରେ ମଝିରେ ପଳେଇଆ ଆସିବ ଚାରି ଛଅ ଦିନ ରହିକି ଯାଉ ଆଉ- ଦି ଚାରି ମାସରେ ଥରେ ଆସିବୁ ପାଞ୍ଚ ଛଅ ଦିନରେ ରହିକି ଯାଉ-
ହଁ ଭଲ କରୁଛ ସେଆଡେ ରଥଯାତ୍ରା ହଉଥିବ ଦେଖିବ।
ଇଆଡେ ରଥ କାଳେ ଭଲ ହଉଛି ହଁ ଇଏ କହୁଥିଲେ ରଥ ଇଆଡେ ଭଲ ହଉଛି ବୋଲି। ଆଉ ତ ଆମେ ତ ଏବେ ପଳେଇଆସିନୁ ଆଉ ରଥକୁ ଆଉ କଣ ଆସିହବ। ଦେଖିବା ଯଦି ହେବ ସେ ବାହୁଡ଼ାକୁ ଆସିମୁ ଦେଖିକି ଯିମି ଟିକେ ଏବର୍ଷ - ଯେ ମୁଁ ତ ଦେଖିନି କେବେ ସବୁବେଳେ କହନ୍ତି ଯେ ଏଟେ ଭଲ ର ଥ ହୁଏ ବୋଲିଦେଖିଆ ଏବର୍ଷ ଆସିିମି- ଉ ଏ ବର୍ଷ ବାହୁଡାକୁ ଭାବୁଛୁ ଆସିମୁ ଆଉ ଦେଖିଦେଖି ବୁଲିକି ପଳେଇବୁ ଆଉ ଏଟା ସବୁ ଲୋ ଲୋକ ମାନେ ତଳା ପକେଇଥିଲେ ନା କଣ ସବୁ ତଳା ମାନେ ତଳା ମାରିକି ରଉଚନ୍ତି ଆଉ ରୋଇକି ପୋତୁଛନ୍ତି। ହଁ ଇଆଡେ ସବୁ କଲେଣି।
ଓହୋ ଆମର ଏପଟରେ କରିନାହାନ୍ତି ଏପଟରେ ପାଣି ହେଇନି ତାପରେ ତଳା ବି ଲୋକଙ୍କର ହେଇନି। ଏବେଏବେ ପକେଇଚନ୍ତି ନା
ନାଇଁ ଏୟାଡେ ସବୁ ତ ତଳା ହେଇଛି ତଳା ହେଇଛି ବିଲରେ ତ ବିଲେ ପାଣି ସବୁ।
ଓହୋ
ଇଆଡ଼େ ପାଣି ବହୁତ ଅଛି ବର୍ଷାଟା ବି ହେଉଛି ନା ଇଆଡ଼େ।
ହଁ
ଏ ବର୍ଷ କଁ କହୁଚନ୍ତି ଆଉ ବର୍ଷା ହବନି ବୋଲି
ହୁଁ ସମସ୍ତେ ବି ତ ସେ କହୁଚନ୍ତି ଏ ବର୍ଷ କାଳେ ମରୁଡି ଅଛିି ବୋଲି ଯାହା ହବ କଣ କରିବୁ ଆଉ ଚାଷୀ ତ ଯାହା ହେଲେ ବି କରିବେ ଫସଲ ଏ ଚାଷ ନ କଲେ ହ ବନି ମରୁଡି ଯାହା କରୁ ଆଉ କ କଣ କରିବେ
ଯାହା ହବ ଆଉ କଁ କରିବା ଲକ୍ଷ୍ମୀ ଯାହା କୁ ମାନେ ପ୍ରସନ୍ନ ହେବେ ତା କତିକି ଯିବେ ଆଉ ଯାହାକୁ ନ ହେବେ ନାଇଁ ଆଉ
ହଁ।
ତମର କଣ କା କାମ ସଇଲାଣି ଧାନ କାମ ଯୋଉ ବିଲ ତମର ତଳ ଫଳମ୍ ପକେଇଲଣି?
ତଳା ପକେଇ ଦେଇଚୁ ସବୁ ଏଇନା ତଳା ହେଇନି ତଳି ଆଉ ଆଠ୍ ଦଶ୍ ଦିନରେ ହେଇଯିବ ତଳି ଯଦି ହେଲା ବର୍ଷା ହେଇଥିବ ସେତବେଳେ ତ ବିଲ କାଦ୍ ପାଣି ହେଇଥିଲେ ରୋଇବେ ନହେଲେ ନାଇ ଲେଟେ ବର୍ଷାକୁ ଅନେଇବାକୁ ପଡିବ ତଳି ଖାଲି ପକେଇ ଦେଇଚନ୍ତି ସିନା ବର୍ଷା ନହେଲେ କଁ କରିବୁ।
ହାଁ ଭରା ସବୁଆଡ଼େ ତ ସେଇ ଯାଇଚି ଇଆଡ଼େ କେମିତି ଆଗୁଆ କରିଦେଇଚନ୍ତି ବୋଲି ତାଙ୍କର କେମିତି ହେଇଯାଇଚି।
ହୁଁ। ନାଇଁ ଏ ଯୋଉ ବର୍ଷାଟା ହେଲା ଏଇ ତିନି ଦିନି ହେଲା ଯୋଉ ବର୍ଷାଟା ହେଲା ସବୁଆଡେ ପାଣି ହେଇଯାଇଥିଲା। ପାଣି ସ ପ୍ରାୟ ବିଲ ହେଇଯାଇ ଥିଲା ପାଣି କିନ୍ତୁ ଏଇନା ତ ଲୋକଙ୍କର ତଳି ହେଇନି ଆଜିଠୁ କାଦେଇ କିନା କଁ କରିବେ।
କଁ କରିବେ କେଇଆଣି ଏବର୍ଷ ମାନେ
ଉଁ ହୁଁ।
ଯା ହବ ଆଉ କଁ କରିଆ।
ହଁ ଯା ହବ କଁ କରିଆ ଝିଅ ଖାଇ ସାଇଲାଣି?
ଝିଅ ନା କେଇ ଖାଇନୁ ଆମେ ଖାଇ ମୁ ଆଉ ଟିକେ ଗଲେ ଆଉ
ଆ
ହଁ। ସିଏ ତା ବାପା ଗାଧେଇକି ଆସିବେ ସାଙ୍ଗ ହେଇକି ସମସ୍ତେ ଖାଇଦବୁଁ ଆଉ। ଆଉ ତମର କେତବେଳେ ଖାଇବ? ମୁଁଇ ତମର ଆଉ କେତବେଳେ ଖାଇବ?
ଆ ଖାଇବୁ ଆଉ ଖାଇବୁ। ଆଉ କଣ ତମ ଘରେ କଣଥିଲା ନା ଆ